କରୁଚୁ।
ହେଇ ବସିଚି ଆଉ। ତମେ କଣ କରୁଚ ହଁ -ହଁ।
କ୍ଲିୟର୍ ସେ ବୁଝିଲ।
ହଁ -ହଁ- ହଁ।
ହଉ ଆଉ ଖାଇଥିଲୁ କଣ ସନ୍ଧ୍ୟାବେଳେ?
ଖାଇଥିଲି କଣ ପଣସ ଜାଣିଚ ପଣସ ସେଇ ପଣସ
ହଁ ପଣସ ତ ପଣସ ପାଚିଲା ପଣସ ମତେ ଏତେ ଭଲ ଲାଗେ ନା ଖାଏ ଏତେ ଭଲ ଲାଗେ ନା।
ହଁ -ହଁ।
ତୁ ଜାଣିଚୁ ନା ମୁଁ ପଣସରେ ଥରେ ଆଇସ୍କ୍ରିମ୍ ବନେଇଥିଲି ପାଚିଲା ପଣସରେ କେମିତି ବ-କେମିତି କେମିତି କରିଥିଲି ଜାଣିଚୁ ନା ତ ଫାଷ୍ଟ୍ କଣ କଲି କହିଲୁ ପଣସ କୁ ଗ୍ରାଇଣ୍ଡିଙ୍ଗ୍ କରିଦେଲି ହେଲା ଗ୍ରାଇଣ୍ଡିଙ୍ଗ୍ କରିଦେଇକି ତାକୁ ଗୋଟେ ଛାଣିଦେଲି। ମଞ୍ଜି କି ବାହାର କରିକି ଗ୍ରାଇଣ୍ଡିଙ୍ଗ୍ କରିଦେଲି ହେଲା। ଗ୍ରାଇଣ୍ଡିଙ୍ଗ୍ କରିକି ତାକୁ ଛାଣିଦେଲି ଗୋଟେ ଛଙ୍କାରେ କ୍ଷୀର କିଛି ଗରମ୍ କରିଦେଲି ହେଲା ଗରମ୍ କରିକି ପୁରା ଏଟାକୁ ଫୁ ଫୁଟେଇ ଫୁଟେଇ ପୁରା ଅଳ୍ପ କରିଦେଲା ପଣସକୁ ତାଦେରେ ମିଶେଇକି ପୁରା ଗୋଳେଇଲି ତାଦେହରେ ହଉଚି ଯଉ କଷ୍ଟଡ୍ ଉଁ- ସରି ଇଏ ଅ- ମିିଲ୍କ୍ ମେଡ୍ ପକେଇଲି ପକେଇକି ତାକୁ ପୁରା ଗୋଳେଇଲି ଗୋଳେଇକି ତାକୁ ଗୋଟେ ରଖିଥିଲି ଗୋଟେ ଜାଗାରେ ଅ- ଅଧଘଣ୍ଟେ ଘଣ୍ଟେ ପାଇଁ ଫ୍ରିଜ୍ ରେ ରଖିଥିଲି। ସିଏ ଟିକେ ଥଣ୍ଡା ହେଇଗଲା ପରେ ତାକୁ ଫୁଣି ବାହାର କରି ପୁଣି ଗ୍ରାଇଣ୍ଡିଙ୍ଗ୍ କରି ପୁଣି ତା ଭିତରେ ଖାଇଥିଲେ ଭଲ ଲାଗୁଥିଲା। ଟେଷ୍ଟ୍ ଭଲ ଥିଲା ପଣସର ଫ୍ଲେବର୍ ଯାହାକୁ ଭଲ ଲାଗେ ତାକୁ ଭଲ ଲାଗିବ ସେ ଆଇସ୍କ୍ରିମ୍ ଟା।
ହଁ ପଣସ ଭଲ ଲାଗୁଥିବ ପଣସ ଖାଇବାକୁ ତାଙ୍କୁ ଭଲ ଲାଗିବ ମୁଁ ତ ପଣସ ଖା
ସେ ଯଉ ସ୍ମେଲ୍ ଟା ଗନ୍ଧ ଟା ଭଲ ଲାଗେନି ନା।
ହଁ- ହଁ।
ଆଉ କଣ ଖାଇଥିଲୁ ମଧ୍ୟାହ୍ନ ଭୋଜନରେ?
ମଧ୍ୟାହ୍ନ ଭୋଜନରେ ଖାଇଥିଲି କଣ ଯଉ ଭାତ ଆଉ ମାଛ ତରକାରୀ ଭାକୁର ମାଛ ତରକାରୀ।
ଭାକୁର ମାଛ କିଏ ତୁ କରିଥିଲୁ?
ନା ମୁଁ ସେଇ ମେଡ଼ିକାଲ୍ ରେ ହେଇଥିଲା ଆଉ।
ଓହୋ ଭଲ ଆଉ ମୁଁ ଆଜି ଖାଇଥିଲି ବିରିୟାନୀ।
ହଉ ହଉ କିଣିକି ଆଣିକି ଖାଇଥିବେ? ହଁ ମହଁ ମତେ ବଢିଆ ଲାଗେ ବିରିୟାନୀ ଟା।
ନା ତତେ ତିଆରି କରି ଆସେନା?
ତିଆରି କରି ହବ ତିଆରି କରି ଆସେ।
ହଁ ଯା ହଉ ଭଲ ସବୁ ରୋଷେଇ ଶିଖିଚୁ ତାହେଲେ ଆଉ।
ହଁ।
ମୁଁ ବି ସବୁ ରୋଷେଇ ଶିଖିଚି ମୁଁ କିନ୍ତୁ କେବେ ଗର୍ବ କରୁନି ମନରେ।
ଓ ହୋ ଅପଣଙ୍କର ଏଇଟା ଭଲ।
ହଁ ସବୁ ରୋଷେଇ ଶିଖିଚି ଆଉ ମୁଁ ଯା ମୁଁ ସବୁ ମତେ ବି ବହୁତୁ ଚାଷ କରିବାକୁ ବହୁତୁ ବଢିଆ ଲାଗେ ମୁଁ ଆମ ବାଡିରେ ସବୁ କଣ କଣ ଲଗେଇଚି ଜାଣିଚୁ?
କଣ କଣ ଲଗେଇଚ କି କି ଗଛ ସବୁ ବୃଖେ ଲଗେଇଚ?
ପଟ ପୋଟଳ ଆମର ଗୋଟେ କିଚେନେ ଗାର୍ଡେନେ ଗୋଟେ ତିଆରି କରୁଚୁ ମୋର ହେଲା। ପୋଟଳ କଲରା ଗଛ ଆଉ ହଉଚି କାକୁଡି ଗଛ ବାଇଗଣ ଗଛ ଟମାଟୋ ଗଛ। ଆଉ କୋଶଳା ଶାଗ ଆଉ ହଉଚି ଅ ପାଳଙ୍ଗ ଶାଗ ସବୁ କିଛି ଲଗେଇଚି ମୁଁ। ମତେ ବହୁତୁ ଭଲ ଲାଗେ ଗାର୍ଡେନିଂ କରିବାକୁ ମତେ ବହୁତୁ ଭଲ ଲାଗେ ନା ସେଥିପାଇଁ। ଆଉ ଫୁଲ ଗଛ ପୁରା ବହୁତୁ ସାରା ଲଗେଇଚି। ତୁ କେବେ ଆମ ଘରକୁ ଆସେ ମୁଁ ତତେ ସବୁ ପନିପରିବା ଦେବି।
ମନ୍ଦାର ଗଛ ଅଛି ମନ୍ଦାର ଗଛ?
ମନ୍ଦାର ଗେଣ୍ଡୁ ଟଗର ସବୁ। ଲିଲି ସବୁ ଗଛ ଅଛି।
ହଁ ବଢିଆ ଆଉ ପଦ୍ମ ଅଛି ତମ ପୋଖରୀ ତମ ସେ ଯୋଉ ବାଡି ପ ଛ ପଟେ ଯୋଉ
ନା ପୋଖରୀ ଆମର ନାହିଁ। ପୋଖରୀ ଯୋଉ ଅଛି ସେଥିରେ ପଦ୍ମ ଫୁଲ ଫୁଟେନା କଇଁ ଫୁଲ ଫୁଟେ।
ଓହୋ।
ହଁ ଏଥର ଯୋଉ ଆମର କୁମାର ପୂର୍ଣିମାରେ ଆମର ପା ଯୋଉ ଆମର ହେଇଥିଲା ଯୋଉ ବଡ ଘର ହେଇଥିଲା ନା ଆମ ସେ ପୋ ପୋଖରୀରେ କଇଁ ଫୁଲ ଫୁଟିଥିଲା ଆମେ ସେଠୁ ନେଇଆସିଲୁ ଆଉ କିଣିଥିଲୁ କି?
ଓହୋ ବଢିଆ ଆଉ ସେଇ କଇଁ ଫୁଲ କୁ ଆଣି କି କରିଦେଇଥିଲ ଘର ଟା ଆଉ।
ହଁ ପଇସା ଆଜି କଇଁ ଫୁଲ ଗୋଟା ଆସିକି ପାଞ୍ଚ ଟଙ୍କା ହେଲାଣି କିଏ କିଣିବ ଏତେ କହନି।
ହଁ ହଁ ଆଉ ମୁଁ ଖାଲି ଶୁଣିଥିଲି ତମ ଯୋଉ ଗାଁ ରେ କାଳେ କୁମାର ପୁର୍ଣ୍ଣିଆ ଟା ପୁରା ଭଲ ଆକାରରେ ମଉଜ ଆକାରରେ ପୁରା ହୁଏ।
ପଡ଼ା ଆମ ଗୋଟେ କୁମାର ପୂର୍ଣ୍ଣିମା ଆମ ଗାଁରେ ଗୋଟେ ପର୍ବ ଆମର ଏଠି ପୁରା ହୁଏ ଏତେ ଭଲ ସେ ହୁଏ ଯେ ଚାରି ଗାଁର ଲୋକ ଆସିକି ଦେଖନ୍ତି ମାନେ ଆମ ଗାଁରେ ସେଦିନ ଏତେ ଭିଡ ହୁଏ।
କୋଇ ଯିବା ଆସିବା ବି କରିପାରନ୍ତିନି ଜାଣିଚୁ ତୁ କେବେ ଆସେ ଦେଖିବୁ ଆମ ଗାଁରେ। ତୁ ଏଥର କୁମାରପୂର୍ଣ୍ଣିମାରେ ଆସିବୁ ହେଲା।
ହଉ ଠିକ ଅଛି ଏଇଥର କୁମାର ପୂର୍ଣ୍ଣିମାରେ ଯିବି ଆଉ। ହଉ ହେ ହେଲା ଆଉ ଆଉ ତମେ କଣ ଖାଇଥିଲ ମଧ୍ୟାହ୍ନରେ?
ମୁଁ ମଧ୍ୟାହ୍ନରେ ଖାଇଥିଲିପା ବିରିୟାନୀ ଆଜି ଟିକେ ବିରିୟାନୀ ଖାଇବାକୁ ଇଚ୍ଛା ହେଇଥିଲା ତ ଟିକେ ଚିକେନ ବିରିୟାନୀ ଆଣି ଖାଇଥିଲି ଆଉ।
ଆଉ କିଣିକି ଖାଇଥିଲ?
ହଁ।
ଓହୋ କୋଉଠୁ ଆଣିଥିଲ ତମ ସେଇ ଯୋଉ? କୋଉଠୁ ଆଣି ଖାଇଥିଲ ବିରିୟାନୀ?
ଏଇ ଆମ ଯୋଉ ଗମ୍ପୁସିଂପୁର ଫେମସ୍ ବିରିୟାନୀ।
ଓହୋ।
ପ୍ରସିଦ୍ଧ ଝୁମ୍ପୁରୀର ଯୋଉ ପ୍ରସିଦ୍ଧ ବିରିୟାନୀ।
ହଁ ହଁ ସେଇଠି ଆଣି ଖାଇଥିଲ।
ହଁ।
ହଁ ବଢ଼ିଆ ଆଉ।
ଆଉ କଣ କରୁଛୁ?
ସେଇ ବସିଛି ଆଉ କଣ କରିବି ଯିବି ଆ ଅଟା ଦଳିବି ରୁଟି କରିବି ତମକୁ ଗୋଲ ରୁଟି ବେଲି ଆସେ?
ମତେ ରୁଟି ସା ପିଠା ପରଟା ସବୁ ବେଲି ଅସେ ପିଠା ମତେ ପିଠା ଟା କେବଳ ମତେ କରିଆସେନି କିଛି ପିଠା ଟା ମଧ୍ୟ ପତଳା ହୁଏନି ପରଟା ରୁଟି ବଢ଼ିଆସେ ମୁଁ କରିଦିଏ।
ହଁ ବଢ଼ିଆ।
ହଁ। ଆଉ ତମ ତମ ହଉଛି ତମ ଗାଁ ରେ ଦୁର୍ଗା ପୂଜା ହୁଏ?
ଆମ ଗାଁରେ ଦୁର୍ଗା ପୂଜା ହୁଏ କାଳୀ ପୂଜା ହୁଏ ବାଣ ଫୁଟା ହୁଏ କୁମାରପୂର୍ଣ୍ଣିମା ହୁଏ ବାଲିଯାତ୍ରା ଯାତ୍ରା ହୁଏ ମାନେ ସବୁ ବାର ଯୋଉ ବାର ମାସରେ ତେର ପର୍ବ ଯୋଉ
ଚାଲୁନୁ ଆମେ ଆମେ ଦୁର୍ଗା ଦୁର୍ଗା ପୂଜାରେ କୁଆଡ଼େ ବୁଲିବାକୁ ଯିବା।
ହଁ କହୁନ କୁଆଡ଼େ ଯିବା ଯୋଉଠି ଗଲେ ଯେମିତି ଭଲ ହବ ଭଲ ଜାଗା ଥିବ। ସୁନ୍ଦର ନୂଆ ଦୃଶ୍ୟ ଯେମିତି ଦେଖିବାକୁ ମିଳିବ।
ଯୋଉଠି ଦୁର୍ଗା ପୂଜା ବହୁତ ଭଲସେ ପାଳନ କରାଯାଉଥିବ ନୁହଁ।
ହୁଁ ହୁଁ ସେଇଭଳିଆ ଜାଗାକୁ ଗଲେ ଟିକେ ଭଲ ଲାଗିବ।
ହୁଁ ଆଉ। କଣ ସବୁ ତୋର ଖବର କାହ ଭଲ ନା ଆଣ୍ଟି କଣ କରୁଛନ୍ତି?
ହଁ ଆଣ୍ଟି ତାଙ୍କ ବାପ ଘରକୁ ଯାଇଛନ୍ତି ବୁଲିବା ପାଇଁ।
ଓହୋ।
ହୁଁ। ଆଙ୍କଲ୍ ସେ ତାଙ୍କର ତ ବିଜନେସ୍ ମାନ୍ ବ୍ୟବସାୟରେ ସେ ପୁରା ବ୍ୟସ୍ତ।
ଓହୋ ଭଲ ଆଉ।
ହୁଁ।
ଯାହା ହଉ ଭଲ ଏଞଜୟ କରୁଚୁ ଲାଇଫ୍ କୁ ବୁଲୁଚୁ। ଆଉ ସବୁ ଇଏ କରୁଚୁ ଭଲ।
ହଁ ବିଭିନ୍ନ ବିଭିନ୍ନ ଜାଗାକୁ ଯାଇକି ସବୁ ପରିଦର୍ଶନ କରୁଛି ମୁଁ ଆଉ।
ତୁ ଆଉ ତ ଲାଇଫ୍ ତୁ ବହୁତ ଉପଭୋଗ କରୁଚୁ।
ହଁ ଏଇତ ମଣିଷ ଜୀବନ।
ହଁ ହଁ ନିଜ ଗୋଟେ ଜୀବନ ତମେ ପାଇଛ ଯଦି ଆଜି ତମେ ତାକୁ ଉପଭୋଗ ନ କରିବ ଆଉ କଉ ଦିନ କରିବ ଏଇଟା ଏଇ ବୟସ କଣ ଆଉ ଫେରିବ? ବୁଢ଼ୀ ହେଇଯିବ ଆଉ କଣ ଏ ବୟସ ଫେରିବ?
ହୁଁ ସେଇଆ।
ଆଉ ରାତିରେ କଣ ଖାଇବୁ?
ରାତିରେ କଣ ହବ ପୁରୀ ଆଉ ପନିର।
ଓ ଆରେ ଆମର ବି ସେମ୍ ପୁରୀ ପନିର ହବ ଆମର କିନ୍ତୁ ପରଟା ପନିର ହବ।
ଓହୋ ଆମ ଘରୁ ସେ ମୋ ବଡପାଙ୍କ ଭଉଣୀ ଆସିଛନ୍ତି। ନା ସେ ଟିକେ ତାଙ୍କ ସେ ଆସ। ଆ ଏତେ ଦିନ ପରେ ଟିକେ ତାଙ୍କ ପାଇ ଫୁଣି କିଛି ହବ ନା।
ତୁ ପା ଆଉଟିକେ ପରେ କହୁଥିଲୁ ରୁଟି କରିବୁ ବୋଲି।
ହଁ ରୁଟି କହୁଥିଲି ପୁରୀ କରିଦବୁ ଆଉ।
ଓହୋ ଆଛା ପନିର କିଏ ତୁ କରିବୁ।
ନାଇଁ ପନିର ଘରେ କିଏ କରିବି ଆଉ।
ତ ଚିଲି ପନିର ଭଲ ଲାଗେ ନା ମାନେ ପନିର ତରକାରୀ। ତରକାରୀ ଭଲ ଲାଗେ ନା ବଟର ପନିରି ଭଲ ଲ ହଁ ବଟର ପନରି ପୁଣି ବଟର। ପିଆଜ ବି ବଢିଆ ଲଗେ।
ହଁ
ପନିର ପିଆଜ ବି ଭଲ ଲାଗେ କିନ୍ତୁ ଚିଲି ପନି ଘରେ। କିନ୍ତୁ ମତେ ଚିଲି ପନିର ହେଲେ ଭଲ ଲାଗେ। ଆଉ ଯୋଉ ହୋଟେଲ ଫୋଟେଲେରେ ଖାଇଲେ। ପନିର ଦୋ ପିଆଜ ବଟର ପନିର ଭଲ ଲାଗେ। ବଟର ପନିର ସହିତ ଯୋଉ ନାନ୍ ବର୍ତନ ନାନ୍ ଓ। ପୁଲା ମାନେ ଅତି ସୁନ୍ଦର ହଁ କୋଣ ଠୁ ଚାଲ ବୁଲିବାକୁ ଯିବା। ଖାଇବା ପିଇବା ରହିକି ବୁଲିକି ଆସିବା। ହଁ
ତମେ ସ୍ନାନ ପୂର୍ଣ୍ଣିମା କାଲି ଥିଲା ତମେ ପୁରୀ ଯାଇଥିଲ।
ପୁରୀ ମୁଁ ଯିବି ବୋଲି ଭାବୁଥିଲି କିନ୍ତୁ ଯାଇପାରିଲିନି ଯେହେତୁ ବହୁତ ଭିଡ ଥିବ ପୁରୀରେ। ମୁଁ ଆ ସେଥିପାଇଁ ଗଲିନି ଭାବିଛି ରଥଯାତ୍ରାରେ ପୁରୀ ଯିବି ରଥଯାତ୍ରା ବି ବହୁତ।
କାଳିଆର ଡୋରି ନ ଲାଗିଲା ଯାଇଏଁ ଆଉ କଣ ଯାଇହବ।
ମତେ ବି ଭିଡ ଜାଗାରେ ଅଣନିଶ୍ଵାସ ଲାଗେ ମୁଁ ସେତେ। ଉ ଭିଡ ଜାଗାରେ ରହିପାରେନି ସେଥିପାଇଁ ମୁଁ ଟିକେ ଭିଡ ଜାଗାକୁ ବେଶି ଯାଏନି।
ଆଛା।
ତାପରେ ଏ କାଳିଆ ଡୋରି ନ ଲଗେଇଲେ କେହି ଯାଇପାରିବେନି।
ନା ସ୍ନାନ ପୂର୍ଣ୍ଣିମାରେ ପା କାଲି ପରା। ଏତେ ଭିଡ ଜଗନ୍ନାଥଙ୍କ ମନ୍ଦିରରେ। ଜଗନ୍ନାଥଙ୍କ ପାଖରେ ଯୋଉ ଆଳତି ହଉଉ ଦୀପ ଲିଭିଗଲା। ଆଉ ଏପଟରେ ପୁଣି କାଳିଆ ଠାକୁରଙ୍କ କତିରେ ଆଳତି ହଉ ହଉ ଦୀପ ଲିଭିଗଲା। ମାନେ ଘୋର ଅବିଶ୍ୱାସ ମାନେ ଏବେ ସବୁ ଲୋକ ଆଉ କଣ କରିବେ।
ହଁ ପାପ ଯୋଉ ବହୁତ କରୁଛନ୍ତି ଆଉ ଲୋକ ଆଉ ଆଗ। ଆଗ ଭଳିଆ ଅଛନ୍ତି ନା ପାପ ସବୁବେଳେ କରୁଛନ୍ତି ଆଉ ହବନି କଣ ହବ।
ହୁଁ
ହଁ ଛାଡ ଯିଏ ଯେମିତି କରିବେ ସେମିତି ପାଇବ ଆମର କଣ ଅଛି ଆମେ ସବୁବେଳେ ଭଲ କରିବା ସମସ୍ତଙ୍କ ଭଲ ଚିନ୍ତା। କରିବା ସମସ୍ତେ ଭଲରେ ରୁହନ୍ତୁ ଆମେ ବି ଭଲରେ ରହିବା।
ହଁ
ହୁଁ ଖରାପ ଚିନ୍ତା ଆମେ ଯଦି କାହାର ଖରାପ ଚିନ୍ତା କରିବା ଭଗବାନ ଆମର ଖରାପ।
ବି ହଁ ହଁ ଠିକ୍ କଥା ଠିକ୍ କଥା।
ସେଥିପାଇଁ ହିଂସା ବାଦ ଅହଂଙ୍କାର କ ନକରିକି ଆଜିର ଜୀବନ କାଲିକି ନାହିଁ। କିଏ କେତେବେଳେ ପଳେଇବ କେହି ଜାଣିନାହାନ୍ତି ସେଥିପାଇଁ ସବୁବେଳେ ମନ ସ୍ଵଚ୍ଛ ରଖ।
ମନ ସ୍ବଚ୍ଛ ରଖିଲେ ଅଟୋମେଟିକ ଆମ ଜୀବନ ଟା ବି ମାନେ ଭଲରେ ରହିବ। ଆମେ ଯଦି ପର ପାଇଁ କିଛି ଗାତ ଖୋଳିବା ଆମେ ସେଇ ନିଜେ ଗାତରେ ପଡିବା।
ହଁଁ ସକିଛି ଲୋକମାନେ ହିଂସା ବାଦ। ଅ କହିକି ସେ ସେମିତି କଲା ଇଏ ସେମିତି କଲା କରିକି କଣ ଲାଭ? ତମେ ଯେତେବେଳେ ମରିଯି ଯିବ କଣ ସେଇ ହିଂସାବାଦକୁ ନେଇକି ମରିବ ସେତେବେଳେ ଯାଇକି ଯମ କଣ କରିବ ତମକୁ? ଏ ତେଲ କଢେଇରେ ତାକୁ ଇଏ କରିବ। ହଁ। ଆଉ ପନିର୍ କେମିତି ହୁଏ କହନି?
ପନିର କଣ ଆଗେ ଆଜି ପନିର କୁ ଟିକେ ଆମେ ଭାଜିଦବୁ ହେଲା। କାଟିକି ପୁରା ପନିର୍ କୁ ଭାଜିଦବୁ ଆଳୁ ଦେବ୍ ଭାବୁଛୁ ଆଉ ପିଆଜକୁ ପୁରା କୁଚ୍ କୁଚ୍ କରି ଟିଏ ଫାଳ ଫାଳ କରି କାଟିଦବୁ ହେଲା ତେଲ ପକେଇକି ପିଆଜ୍ ତା ପୁରା ଭାଜିଦମୁ ଭାଜି ସାରିଲା ପରେ କାଜୁ ଆଉ ଉ ତାକୁ ସେ କାଜୁ ବି ଟିକେ ବାଟିଦବୁ ହେଲା। ବାଟି ଦେଇକି ପିଆଜ ଆଉ କାଜୁକୁ ପୁରା ଗ୍ରାଇଡିଙ୍ଗ କରିଦବୁ ହେଲା।
ହୁଁ ହୁଁ।
ତାପରେ ସେଇଟାକୁ ପକେଇକି ବଟର ଟିକେ ପକେଇକି ମସଲା ଟାକୁ ଟିକେ ଭଲସେ ଗୋଳେଇମୁ ମସଲା ଲେ ପନିର୍ ଟା ପକେଇକି ପୁରା ହବ ଆଉ ଆଜି ଆଉ।
ଶିକିଲୁ କୋଠୁ?
ମୁଁ ଶିଖି ନାହିଁ ଖାଲି ୟୁଟ୍ୟୁବ ଦେଖି କେତେବେଳେ କେତେବେଳେ କେମିତି ଶିଖିିଯାଏ ମା ବସି କରନ୍ତି ଦେ ଦେଖେ।
ଓହ ଯାଆ ହଉ ଭଲ ଆଉ।
ହଁ।
ଭଲ କରୁଛୁ ଆଉ। କିନ୍ତୁ ମତେ ସବୁଠାରୁ ଭଲ ଲାଗେ ଚିଲି ପନିର ଆଉ। ପରଟା ଟା ବଢିଆ ଲାଗେ ନୁହ୍ନ।
ହଁ।
ଚିକେନ ପକୋଡା ଖାଇବାକୁ ଇଛା ହଉଛି। କିନ୍ତୁ ଘରେ ଆଉ ବନେଇବାକୁ ଆଉ ମୋ ମୋର ସାହସ ନାହିଁ।
ଓହୋ ଘରେ ନାଇଁ ଘରେ ବନାଅ ନା। କାହାକୁ ଗୋଟେ କୁହ ନହେ କି ଘରେ ବନେଇଲେ ସବୁ ପ୍ରକାର ଜିନିଷ ଦରକାର ଆବଶ୍ୟ- ତାପରେ ସମୟ ବି ଦରକାର ପରିଶ୍ରମ ବି ଦରକାର।
ସେଥିପାଇଁ ବାହହାର ବି ଖାଇବାଟା ଭଲ ନୁହଁ। ବାହାରେ ଖାଇବାଟା କଣ କମ ମିସ ହଉଛନ୍ତି। କନ ନାଇଁ ଆମେ ତ ଜାଣିନାହାନ୍ତି ନା। କୋଉ ତେଲରେ ଛାଣୁଛନ୍ତି କଣ କରୁଛନ୍ତି। ବାହାର
କାଲି ଲୁଡୁ ବସିକି ଖେଳୁଥିଲୁ। ଲୁଡୁ ଖେଳୁଥିଲୁ ଆମର ଗୋଟେ ଜିଦ୍ଧି ରହିଲା ଯେ ଲୁଡୁ ଖେଳ ହବ ଯିଏ ହାରିବ ସିଏ ଶହେ ଟଙ୍କା ଦବ ସେଠୁ ଯମୁନା ନାନୀ ମୋ ଭଉଣୀ ମିଶି ଗୋଦାନନାନୀ ବୋଦାନାନୀ ମୁଁ ଆମେ ସବୁ ବସିକି ଲୁଡୁ ଖେଳୁଥିଲୁ। ଦେଖିଲା ବେଳକୁ କୁ ଆମେ ଯମୁନା ନାନା ମୋର ହେଇଥିଲୁ ନିତୁନାନ ଓଦାନ ହେଇଥିଲେ। ହେଇ ହଉ ଦେଖିଲା ବେଳକୁ ହୁଁ କ ଯୋଉ ଇଏ ତାର ହେଲା ଆମେ ହାରି ଗଲୁ ଯମୁନା ନାର ମୋର ହାରି ଗଲୁ। ଆମେ ପୁଣି ଶହେ ଟଙ୍କା ଦେଲୁ ସେ ପୁଣି ନିତିନାନୀ ଯାଇକି ମାର୍କେଟରୁ ଚିକେନ ପକୋଡା ଆଣିଲା। ସିଏ ବି ଗୋଟେ ଥର ଆଣିଲା। ଆମ ବି ଗୋଟେ ଥର ଆଣିଲୁ ସିଏ ପଚାଶ ଟଙ୍କା ଦେଲେଆମେ ଶହେ ଟଙ୍କା ଦେଲୁ ଦେଢଶହ ଟଙ୍କାରେ ଥଣ୍ଡା ଆସିଲା ଚିକେନ ପକୋଡା ଆସିଲା ରାତିରେ ଖିଆ ହେଲା। ରବିବାର ଦିନ ରାତିରେ ଖିଆ ହେଲା।
ଭଲ ଆଉ ଭଲ ଏଞଜୟ କରୁଛ ଆଉ ପାର୍ଟି ଗୋଟେ ହେଇଗଲା ଆଉ। ଛୋଟ ପାର୍ଟି ହେଇଗଲା ଆଉ। ଆଉ ଖୁସି ମଜାକ ପଇସା ର କଣ ଅଛି ଗୋଟେ ଖୁସି ମଜା ଗୋଟେ ହେଲା। ପଇସା ତ ଆଜି ଅଛି କାଲି କି ନାଇଁ।
ଦରକାର ଆଉ।
ଖୁର୍ସି ଦରକାର।